ହଁ। କଣ କରୁଚ? ନାଇଁ ଏମିତି ବସିଛି।
ଆଉ ସବୁ ଭଲ।
ତୁ କଣ କରୁଛୁ?
ମୁଁ ଏଇଠି ଶୋଇଥିଲି ଆଉ।
ହୁଁ। ଆଉ ଖାଇ
ଆଉ ସବୁ ଭଲ ଟି।
ହଁ ଭଲ।
ଖାଇଛି ମ୍ୟାଗି କରିଥିଲି। ପୁରା ଫୁଟଣ ଯୋଉ ଭୃସଙ୍ଗ ପତ୍ର ପୁରା ଛୁଙ୍କ କରି ମ୍ୟାଗି ତା ସହ କୋଲଡ କଫି କୋଲଡ କଫି ରେସିପି ଦରକାର କହିବି।
କୋଲ୍ଡ କଫି
କହିବି କେମିତି ତିଆରି ହୁଏ ତାର ପକ୍ରିୟା ସବୁ କହିବି।
ହଁ କହୁନୁ।
ଦି ଚାରି ଖଣ୍ଡ ବରଫ ନବ ହେଲା। ତାକୁ ଯୋଉ ବଟାରେ ପକେଇବ। ତାପରେ ତା ତାପରେ ତା ଦେହରେ କଫି ଗୁଣ୍ଡ ପକେଇକି ଚିନି ପକେଇକି ତାକୁ ଫେଣ୍ଟିବ। ତାପରେ ତା ଦେହରେ ସବୁ କ୍ଷୀର ଫୀର ପକେଇକି ତାକୁ କରିକି ପିଇବା ଆଉ।
ନା ଆମକୁ ଆସେ।
ମତେ ବି ଆସେନି।
ଆଉ କଣ ଆସେ ତମକୁ?
ସବ୍ କର ସେ ଆସେ।
ମତେ କିଛି ଆସେ ନାଇଁ। ଚା କରିଆସେ ମ୍ୟାଗିଟା କରିଆ
କହୁନ। ମ୍ୟାଗି ଏନ୍ତି କଇ ମ୍ୟାଗି ମତେ ଆସେନି।
ମାଗି କେନ୍ତି ହୁଏ ତମୁକୁ ଆସେନି ଗରମ ପାଣି ନବ ଗରମ ପାଣି କରିଦବ ତା ଦେରେ ମସଲା ପ ଇଦବ ମ୍ୟାଗି ମସଲାକୁ ତାପରେ ମ୍ୟାଗିକୁ ଦେରେ ପକେଇଦବ। ପାଣି ମରିିବା ଯାଏ ତାକୁ ଛାଡ଼ିଦବ ତାପରେ ମ୍ୟାଗି ହେଇଯିବ।
ଆଉ ତମ ଆଡ଼େ କୃଷକ ଅଛନ୍ତି?
ହଁ ଅଛନ୍ତି, ତମ ଆଡ଼େ?
ଆଦି କରନ୍ତି।
କଁ କଇଲ?
ବିଲରେ ବିଲରେ କାମ କରନ୍ତି?
ଆ କୃଷକମାନେ କୋଉଠି କାମ କରନ୍ତି?
କଁ କଁ ନେଇକି ଯାଆନ୍ତି ତମୁ ।
ଏ ମୁଁ ଦେଖିନି ଯେ ଯୋଉ ଦିନ ଦେଖିମି ସେଇଦିନ କଇବି।
ହଉ ଠିକ୍ ଅଛି।
ଉଃ।
ଆଉ ରଥଆତ୍ରା ପାଇଁ କଁ ପ୍ଲାନ୍ ଅଛି ନା ନାହିଁ?
ନାଁ ପୁରୀ ଯିବାର ପ୍ଲାନିଂ ନାହିଁ ପୁରୀ ଯିବାର ହେମତି କିଛି ନାହିଁ ଦେଖିବା କଣ ହଉଚି।
ଆଉ ପୁରୀର ଖଜା ବଢ଼ିଆ ଲାଗେନି?
ହଁ ଭଲ୍ ଲାଗେ। ତମେ ତାଲେ ଖାଇଚ ଖଜା?
ହଁ ଖାଇଚି।
ଓହୋ। ପୁରୀ କେବେ ଯାଇଥିଲା?
ଥିଲି ଦି ତିନି ବର୍ଷ ତଳେ।
ଅବିକା ଆଉ ଯାଇନ?
ନାଇଁ। ତମ ଘରେ ସବୁ କଁ କରୁଚନ୍ତି?
ଆଉ ସମସ୍ତେ ଅଛନ୍ତି।
ହଁ ଅଛନ୍ତି ଯେ କଁ କରୁଚନ୍ତି ସବୁ?
ଯିଏ ଯାହା କାମରେ ବ୍ୟସ୍ତ ଅଛନ୍ତି।
ଓ।
ହୁଁ।
ଖାଇବା ପିଇବା ରୋଷେଇ କଁ ହେଇଚି ଖରାଅଳେ?
ଖରାଳେ ଖରାଏଳେ ଭାତ ଡାଲମା ଆଉ କଣ ହେଇଥବ ଉ।
ଆଉ ସକାଳେ କଁ ହେଇଥିଲା?
ଲୋ।
ସକାଳେ କଁ ହେଇଥିଲା?
ସକାଳେ ହେଇଥିଲା ଚୂଡ଼ା କଦଳୀ।
ରାତି କଁ ହବ?
ରାତି କଣ ହବ କ ଆମୁକୁ ଜଣା ଅଛି?
ସନ୍ଧ୍ୟାଏଳେ କଁ ଖାଇବ ବୋଲି ଭାବିଚ ନା ଭାବିନ?
ନା ସନ୍ଧ୍ୟା ରେ ହେମିତି କିଛି ଖାଇବି ବୋଲି ଭାବିନି।
ଆଉ କାଲି ରାତିରେ କଣ ଖାଇଥିଲା?
ହାଲୋ।
କାଲି ରାତିରେ କଣ ଖାଇତେଲ?
ରାତିରେ କଣ ଖାଇଥିଲା କଣ ମନେ ଅଛି।
ନା କାଲି ରାତି କଥା ମନେ ନାଇଁ।
ନା ରାତିରେ କାଲି ମାଛ ମାଛ ତରକାରୀ ରୁଟି ଖାଇଥିଲୁ।
ଆଉ ତମ ଆଡେ ଅମ୍ଳାନ ଆଇଚି?
ନା ଆମ ଆଡେ ନାଇଁ କୋଉଠି ଅମ୍ଳାନ ଆସିବ।
ଏ ରଜ ମହୋତ୍ସବ ଆଇଚି।
ନାଁ ନାଁ ଆମ ରଜ ମୋହୋତ୍ସବ କୁ ଅମ୍ଳାନ ଆସିନି ତମର?
ହଁ ଆମର ଆଇଥିଲା।
ହଁ ହଁ।
ଆଇଥିଲା ନାଚିଲା ଗୋଟେ ବଡିଆ ସାଟେ ପ୍ୟାଣ୍ଟ ପିନ୍ଧିକି ଆଇଥିଲା। ତା ସହ ଗୋଟେ ହିରୋଇନ୍ ଆଇଥିଲା ବଢିଆ କୁର୍ତ୍ତି ସେଟ୍ ଟେ ପିନ୍ଧିକି ଆଇ ଥିଲା ମାନ୍ୟବର କୁର୍ତ୍ତିୀ ସେଟ୍ ବୋଧେ? ବଢିଆ ସୁନ୍ଦର୍ ଦେଖାଯାଉଥିଲା ସୁନ୍ଦର୍ ଲିପଷ୍ଟିକ ପୁରା ଲଗେଇ ପୁରା କାନରେ ଲଗେଇ ପୁରା ସୁନ୍ଦର ହେଇକି ଆଇଥିଲା
ଆଉ ଭଲ ଅଉ ତମର ଆସିଥିଲା ଆମର କେହି ଆସିନଥିଲେ।
ଆଉ ତମଆଡେ କିଛି
ତମ ଆଡେ ନାଁ ଆଡେ କେମତି ସେମିତି କିଛି ହଉନ
ଉଁ ଯଉ ଶଙ୍କ ଫୁଙ୍କା ଗୀତ ବୋଲନ୍ତି ଉ ଯଉ ଗୀତ
ଶଙ୍ଖ ଫୁଙ୍କା ହେଇଥିଲା ଶଙ୍ଖ ଫୁଙ୍କାରେ ହଁ ସବୁ ଆଇଥିଲା।
ତମେ କ
ହଁ ଯୋଉ ଶଙ୍ଖ ଫୁଙ୍ଗାରେ ସେକେଣ୍ଡ ହେଇଥିଲି।
ହଉ ଆଉ ଭଲ ଆଉ।
ହୁଁ ତମେ କଣ ଖାଇଚ?
ଆଉ ସବୁ ମୁଁ ବା କହିଲି ନାଇଁ କି ଖାଇଥି
ଆଉ ଖରାବେଳେ କଣ ଖାଇବ?
ମାଣ୍ଡିଆ ଖାଇବା କଥା ପେଟ ଥଣ୍ଡା ରହିବ ନା କିନ୍ତୁ ସବୁବେଳେ କଣ ମାଣ୍ଡିଆ ଖାଇଲେ ଭଲ ପେଟ ସବୁବେଳେ ବି ସବୁବେଳେ ପାଟି ଓଏକାଜିଟ୍ରା ସେଇଥିପାଇଁ ମାଗି ଖାଇଲି ନହେଲେ ମୁଁ ସବୁଦିନ ମାଣ୍ଡିଆ ଖାଏ। ଆଉ ସବୁଦିନ ଖରାବେଳେ ବି ପଖାଳ ଖାଏ କିନ୍ତ୍ ସବୁବେଳେ କଣ ପାଖ ପଖାଳ ଖାଇଲେ ଭଲ ଆଜି ଗୁରୁବାର ଭାତ, ଡାଲମା ଯୋଉ ଭେଣ୍ଡି ଆଳୁ ଭଜା ଶାଗ ଭଜା ଗୋଟେ କଣ ଖଟା ହେଇଛି ତ ସେଇଥିପାଇଁ ଆଜିି ଆଉ ପଖାଳ ଖାଇବିନି। ତମକୁ ଖାଇବା ପିଇବା କରିବାକୁ ଅଧିକ ଭଲ ଲାଗେ ନା ଭଲ ଲାଗେନି?
ହଁ ଭଲଲାଗେ ଖାଇବାକୁ। ତମକୁ କଣ ଖାଇବା କୁ ଭଲ ଲାଗେ?
ବତ
ସବୁ ଖାଇବା ଭଲ ଲାଗେ ତା ଭରଦିନ ମରେ ମୁଁ। ଅଧିକା ଖାଇଦେଲେ ହଜମ ହୁଏନି ତାପରେ ବାନ୍ତି, ଝାଡା ଏମତି ସବୁ ହୁଏ ଆଉ।
ଏମତି ଲୋଭ କରିଖାଅ କାହିଁକି?
ସେ ଖାଇଆସେନି ତ ସେଇଥିପାଇଁ।
। ଓହୋ ଦେଖିକି ଖାଇବ ନା ନିଜ ପେଟକୁ ଜଗି ଖାଇବ ନା ତମେ ଯେମିତି ବି ଖୟା ହେଇକି ଖାଇ ଦେକୁ କଣ ଭଲ?
ହଁ ମୁଁ ଖାଉ ନାହିଁ ମୁଁ ଅଳ୍ପ ଅଳ୍ପ ଖାଉଛି।
ଓହୋ ହ ତାଲେ ଭଲ। ପନିପରିବା ଟିକେ ଅଧିକା ଖାଅ।
ପନି ପରିବା?
ହୁଁ।
ହଁ ମୁଁ ପନିପରିବା ବି ଖାଏ ଆଉ।
ଊ ହୁଁ। ।
ଆଉ ତମକୁ ପନିପରିବାରେ କଣ କଣ ଭଲ ଲାଗେ? ମତେ ଭଲ ଲାଗେ ଭେଣ୍ଡି, ସାରୁ ଅ ଏ ଏ ପୋଟଳ ହଁ ଭଲ ଯୋଉ କଖାରୁ, କାଙ୍କଡ ଆଉ ଗୋଟେ କଣ ଖାଏନି ମୁଁ ବାଇଗଣ ଖାଏନି? ତମେ କଣ କଣ ଭଲ ଲାଗେ?
ମୋତେ ସବୁ ଭଲ ଲାଗେ ଯେ ସେ ଜହ୍ନି, କୁନ୍ଦୁରା ଆଉ କାଙ୍କଡ ଏଇରା ଭଲଲାଗେନି।
ବହ୍ନେଇକି ପୋଡିକି ଖାଇବା ବଢିଆ ଲାଗିବ ହେଲା।
ହଉ ତମେ ଆଇଲେ କେବେ କରିକି ଦବ ଆଉ।
ହଉ ହଉ।
ନାଁ। ଆଉ।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
। ଆଉ ଆଜି ମନ୍ଦିର ଯାଇଥିଲ।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
ନା ବର୍ଷା ହେଇନି ଖରା
। । ହ୍ୟାଲୋ। ହ୍ୟାଲୋ।